ହ୍ୟାଲୋ
ହ୍ୟାଲୋ ମୋ ଆବାଜ ଆସୁଛି ଆପଣ ପାଖକୁ ଆଜ୍ଞା ନମସ୍କାର
ହଁ ମୋତେ ଆସୁଚି ଆସୁଚି ନମସ୍କାର ନମସ୍କାର
ହଉ କେ
ଆଜ୍ଞା ଆଜ୍ଞା
ଆପଣ ଆଜି ହ୍ୟାଲୋ
କଣ ହ୍ୟାଲୋ
ହ୍ୟାଲୋ ଆବାଜ ଆସୁଛି ଆପଣ ପାଖକୁ
ହଁ ହଁ ଆବାଜ ଆସୁଛି କହୁନାହାନ୍ତି
ହଁ ଆପଣ ଏବେ କେମିତି କଣ ଅଛନ୍ତି ଦେହ ପା କେମିତି କଣ ଅଛି
ଦେହ ପା ତ ଭଲ ଅଛି ଆଉ ଗରମ ହଉଛି ଆଉ ସେଥିପାଇଁ କି ହଁ ସେଥି ହଁ ଏବେ ଛାତ ଉପରେ ଆଜ୍ଞା ଆଜ୍ଞା କୁହନ୍ତୁ
ତବେ ଟିକେ ପବନ ଟିକେ ବାଜୁଥିବ ଭଲ ପବନ ଆଉ
ହଁ ଛାତ ଉପରେ ଗଛ ଫଛ ଟିକେ ଲଗେଇ ଦେଇଚି ସବୁ ଭେରାଇଟିର ଫୁଲ ଗଛ ଆ ପରିବା ଗଛ ଯୋଉଟା ଛାତ ଉପରେ ମାଡ଼ି ପାରିବ ଯେମିତି କିି ଜହ୍ନି କଖାରୁ ଜହ୍ନି ଜହ୍ନି, କଖାରୁ ଆଉ ପୋଇ ଆ ତାପରେ ସବୁ ଭେରାଇଟିର ଶାଗ କୋଶଳା ଶାଗ ଲଗେଇଚି ପାଳଙ୍ଗ ଶାଗ ଲଗେଇଚି ଧନିଆ ପତ୍ର ଲଗେଇଚି ପୁଦିନା ପତ୍ର ଲଗେଇଚି ତ ସେଇଗୁଡ଼ାକ ବସିକି ଟିକେ ଗଛରେ ପାଣି ଦଉଛି ଆଉ ଛାତରେ ଟିକେ ପାଣି ଢାଳୁଚି ଆଉ
ଓ ବଢ଼ିଆ ବଢି଼ଆ କାହିଁ ନା ପଇ ପୋଇ ଏଇଟା ବି ବଢି଼ଆ ଗଛ ନର୍ମାଲ କିଛି ଶାଗ ଭାଗ ଚାହିଁଲେ ବି ଖାଇ ପାରିବେ ଯେ ନର୍ମାଲ ଯାହା ଖାଇପାରିବେ ପୁରା ସେଇ ଯୋଉ ଜିନିଷ ଲଗେଇଛନ୍ତି ଆଉ
ହୁଁ ଏତିକି ଲଗେଇଛି ତାପରେ ମୋର ବି ଛୋଟିଆ ଛୋଟିଆ କଖାରୁୁ ତିନୋଟି ବାହାରି ସାରିଲାଣି
କଖାରୁ ତ ଆପଣ ଫଳ ଫୁଲ ବାହାରି
ଆଜ୍ଞା ଆଜ୍ଞା
କଖାରୁ ଫଳ ନା ଫୁଲ ହେଇଗଲା ଆପଣ
ଆଗ ତ କଖାରୁ ଗଛ ଲମ୍ବିବ ତାପରେ ଫୁଲ ହବ ଗୋଟେ ଗଛ ଗଛରେ ମୋର ଏକୋଇଶି ଟା କି ବାଇଶି ଟା ଫୁଲ ହେଲା
ଯାହ ହଉ ହଁ।
ଠିକ ଅଛି ଫୁଲ ହେଲା ଠିକ ଅଛି। ତାପ ପରେ ଫୁଲ ହେଇ ସାରିଲା ପରେ ତା ଭିତରେ ଗୋଟେ ଗୋଟେ ଫଳ ଧରିଲା ତାପରେ ଫୁଲ ଆସ୍ତେ ଆସ୍ତେ କମିଗଲା ଠିକ ଅଛି ଫୁଲ କମିଗଲା ଏବେ ସେଇ ଯୋଉ ଫଳ ଧରିଛି ଏ ସେଇ ଫଳ ସେଇ ଗଛରେ ଦୁଇଟି ଫଳ ଧରିଛି ବଡ଼ ବଡ଼ ସାଇଜ୍ ହେଇଗଲେଣି। ଆଉ ଫୁଲ ଦୁଇଟା ତିନିଟା ଏମିତି ଦିନକୁ ବାହାରୁଛି ଏମିତି ବି ଥିଲା ଦିନକୁ ଦଶ ଏଗାରଟା ଖଣ୍ଡେ ବାହାରୁଥିଲା।
ଦଶାଟା ମତେ ଲାଗୁଛି ଖରା ଯୋଗୁଁ ବୋଧେ ଟିକେ ତା ମାନେ ଖରାର ଯୋଉ ପ୍ରଭାବ ରୁ ସେ କମି ଯାଇଛି ବୋଧେ ଟିକେ ଆଉ ଫୁଲର ଯୋଉ ବାହାରିଆ
ନା ନା ଫଳ ଧର ଫୁଲ ଫଳ ଧରଲେ ନା ଆଉ ଫୁଲ ହୁଏନି।
ଓ ହୁଁ ହୁଁ।
ଫଳ ଧଇଲେ ଆଉ ଫୁଲ ହୁଏନି ମୁଁ ମୁଁ ବାହାର ସାର କି କିଛି ଦିଏନି ଚାହା ପତି ନର୍ମାଲି ତ ଆଜ୍ଞା
ମୁଁ ବି ଚାହାଁଛି ଛାତ ଉପରେ କରିବା ପାଇଁ କେମିତି କଣ କରିବି?
ଦେଖନ୍ତୁ ଦେଖନ୍ତୁ ଗୋଟେ ଜିନିଷ ହେଲା ସିମ୍ପଲ ଜିନିଷ ହଁ ସିମ୍ପଲ ଜିନିଷ ହେଲା। ଆ ଆମେ ଆଜ୍ଞା ଭଡା ଘରେ ରହୁଛୁ ତ ଛାତ ଟା ତାଙ୍କର ବୁଝି ହେଲା ତ ଛାତଟା ଆମେ ତାଙ୍କ ହିସାବରେ ହିଁ ୟୁଜ କରିବୁ ତ ଆଜି ଆ କାଲି ଆସିଲାଣି ଗ୍ରୀନ୍ କଲର ଆସିଲାଣି ପଲିଥିନ୍ ତମେ ତମ ଛାତ ବି ଇଏ ହବନି ବୁଝିପାରୁଛ କି ଛାତ ବି ଖରାପ ହବନି ହେଲା କିନ୍ତୁ ତାକୁ ତ ପୁର ଗ୍ରୀନ କଲର ଡବା ସ୍କାର ସାଇଜ ଡବା ନୁହେଁ ତ ପଲିଥିନ ଟାଇପର। ତା ଭିତରେ ମାଟି ପକେଇ ଦବ ଶାଗ କରିବ ଯାହା କରିବ କିନ୍ତୁ ହଁ ଏତିକି ଜିନିଷ ଏତିକି ଜିନିଷ ତୁମେ ତାକୁ ନେଇକି କୁଆଡେ ଯାଇପାରିବନି ଯଦି ଘର ଛାଡିବ ସେ ରହିଲା। ତୁମେ ଯଦି ତାକୁ ମାଟିକୁ ସେପାରେଟ କରିବ ମାଟିକୁୁ ସେପାରେଟ୍ କରିବ ତାହେଲେ ମାଟି ସେପାରେଟ୍ କରିବ ଗ୍ରୀନ୍ କଲର ପଲିଥିନ କିନ୍ତୁ ଆଉ ନେକ୍ସଟ ୟୁଜ୍ ହେଇପାରିବ ନାହିଁ।
ନାହିଁ।
ହଁ
ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ଆଛା ଆପଣତେ ଖତ ଫତ କଣ ଦେଉଛନ୍ତି?
ମୁଁ ପରିବା ତ ସବୁଦିନ ଆମ ଘରେ ଏକ୍ଟୁଲି ଆମେ ଭେଜିଟେରିଆନ୍। ଠିକ ଅଛି ନନଭେଜ ବି ଖାଆନ୍ତି ଆମ ଘରେ କିନ୍ତୁ ମୁଁ ନୁହଁ ଭେଜିଟେରିଆନ ଠିକ ଅଛି ତ ଭେଜିଟେରିଆନ ମାନେ ସବୁ କା ପରିବା ତ ଘରକୁ ଆସିବ ହିଁ ଆସିବ।
ନିଶ୍ଚିତ।
ଠିକ ଅଛି ସବୁ ପ୍ରକାର ପରିବା ତା ଚୋପା ଫୋପା ଯାହା ବାହାରିଲା ସବୁ ମୁଁ ମାଟି ଖୋଳିକି ତା ଭିତରେ ପୂରାଇ ଦିଏ। ଉପରେ ପକେଇଲେ କଣ ନା ପୋକ ହବ ଠିକ ଅଛି ପୋକ ହବ ଭଲ ଲାଗିବନି ମାଟି ଖୋଳିକି ପକେଇ ଦିଏ ହେଲା ଆଉ ଚାହା ପତି ବି ଦେଇଦିଏ ତାପରେ ଆମର ଗୋବର ବି ଆମର ତ ଏଇ
ଯାହା ପ୍ରତି ବି ପକଉଛନ୍ତି ଯାହା ପ୍ରତି ବି ପକଛନ୍ତି
ତାହା ପ୍ରତି ଗଛ ପାଇଁ କି ବହୁତ ଭଲ। ଚାହା ପ୍ରତି ଗଛ ଗ୍ରୋଥ ପାଇଁ କି ବହୁତ ଭଲ ହୁଁ।
ଓ ହୋ ହୋ ମାନେ କଣ ଅ ସେଇ ଯ ତା ପ୍ରତି କଣ ଯୋଉଟା ଆଉ ମାନେ ନୂଆ ଯୋଉଡା ଆସେ ନା ଯୋଉଟା ଜୁଇସଷ୍ଟା ସେଟ
ଯୋଉଟା ୟୁଜ ହେଇ ନୂଆ ପକେଇବୁ ନା କଣ ତମେ କଣ କହୁଛ। ଯୋଉଟା ୟୁଜ ହେଇସାରିଛି ନର୍ମାଲି ମୁଁ ବିନା ଚିନି ଦେଖାଏ ମୁଁ ସାତ ଆଠ ବର୍ଷ ହେଲାଣି ଚିନି ଖାଉନି।
ହଁ ଳ ବି ପୁଣିଆ ପାଇଁରେ ହଁ ହଁ। ନାଁ ଚିନି ତ ନ ଖାଇ ବଲ କାଇଁନା ମୁଭି ଦେଖେ କାଇ ଡାୟବେଟିସ ବି କାହିଁକି ସୁୁଗା ସେଟା କୁହନ୍ତି ତାକୁ କ ଚିନିଟା ଗୋଟେ ବିଷ ଭଳିଆ ଜିନିଷ ବୋଲି।
ହୁଁ ନାଇଁ ଡାଇବେଟିସ୍ ନାଇଁ କିନ୍ତୁ ମୁଁ ଚିନି ଖାଏନି। ହେଲା ସେଇଟା ହଉଛି ହ୍ୱଵାଇଟ୍ ସୁଗାର ହଉଛି ଆମର ବିଷ ସହିତ ସମାନ। ଠିକ ଅଛି ଚିନି ମୁଖ ଖାଏନି ତାପରେ ସେଥିପାଇଁ କି କିନ୍ତୁ ଘରେ ତ ଚିନି ଖାଇବେ ନା ବୁଝିପାରୁଛନ୍ତି କି। ତ ଯୋଉ ଚାହା ପତି ଟା ବାହାରିଲା ସେଇ ଚାହା ପତି କୁ ସେ ଛଣାରେ ପାଣିରେ ଦେଖେଇଦେବେ। କଣ ହବ ନା ତା ଦେହରେ ମିଠା ଅଂଶ ଟା ବୋହିଯିବ ବୋହି ଗଲେ ସେଇ ଚାହା ପତି କ ଆପଣ ଗଛ ଦେଲେ ପିମ୍ପୁଡି ଲାଗିବେନି କି ଗଛ କାଟିବେନି। ବୁଝିପାରିଲେ
ଆଜ୍ଞା।
ହେଲା ଚାହା ପତି ଦେଇପାରିବେ ତାପରେ ଆପଣ ଯୋଉ ଗୋବର ବାହାରେ ରୋଡ ସାଇଡ ରେ ଆମର ତ ଗାଈ କେତେ ସବୁ ଯାଉଛନ୍ତି ଗୋବର ଛାଡିକି ଯାଉଛନ୍ତି। ସେ ଗୋବରକୁ ଆପଣ ଉଠେଇ ଆଣିବେ ଟିକେ ଶୁଖି ଗଲେ ଉଠେଇ ଆଣିବେ ଛାତ ଉପରେ ଶୁଖେଇଦେବେ। ଶୁଖେଇଦେବେ ସି ପୁରା ଖଡ ଖଡ ଆଉ ଯଇ ଯୋଉ ଖରା ହଉଛି ତାଦହରେ ମଣିଷ ବିଖ ଶଖ ଯାଉଛନ୍ତି ଗୋବର ଶୁଖିବାକୁ କେତେ ଦିନ ହଁ।
ହଁ।
ପାପଣ ହେଇଗଲେ ତାକୁ ଟିକେ ଗୁଣ୍ଡ କରିଦେଇକି ଗଛ ଦେଇଦେବେ ଆପଣଙ୍କ ଏଡେ ସୁନ୍ଦର ହବ ଆପଣ ସ୍ୱପ୍ନରେ ବି ଭାବି ପାରୁନଥିବେ କେତେ ସୁନ୍ଦର ହବ ତା ଦେହରେ ଆଉ ଗୋଟେ ଜିନିଷ ଘରେ ଆମର ଝୁଣା ଦିଆ ହଉଛି।
କଣ ଦିଆିବା
ଝୁଣ ରେ କତା ତା ଦେହରେ କତା ାରେ ଆମେ ଗୋଖର ପକଉଛୁ ଆ। ଆମେ ଅ ଯୋଉ ତମେ ଗୁଜୁରାତି ଅଳଚେ ଘର ବାସ୍ନା ପାଇଁ ବି ପକଉଛ। ଝୁଣା ପକଉଛ କର୍ପୁର ପକଉଚ ସିଏ ଗୋଟେ ଗୁଣ୍ଡ ଖାଉଛି। ସେ ଗୁଣ୍ଡକୁ ବି ଫୋପାଡିବନି ତାକୁ ବି ଗଛ ଦେଇଦବ। ସିଏ ବି ଗଛ ପାଇଁ କି ବହୁତ ଭଲ। ପୋକ ହେବେନି ଗଛରେ। ହୁଁ ଆମର ସର୍ଫ ପାଣି ସର୍ଫ ପାଣି ଗୋଟେ କରିଦେଇକି ତାରେ ଟିକେ ହଳଦୀ ପକେଇ ପକେଇଦବ ସେ ଭଲ କି ସେକ୍ କରିକି ଗଛ ମାନଙ୍କର ପ୍ରତି ରବିବାରରେ ଟିକେ ସ୍େ ମାରିଦବ ଗ୍ରୀନ୍ କଲର ପୋକ ଯୋଉ ଧରେ ସେ ପୋକ ବି ଧରିବନି।
ଓହୋ ମାନେ ସ ପା ଖାଲି ହ ୟୁଜ୍ କର ମାନେ। ସନ ପାଣି ୟୁଜ କରରେ ଜର
ଖାଲି ହଳଦୀ ଟା ଆମର କଣ ହୁଏ ନା। ତୁଳସୀ ପତ୍ରରେ ତମେ କେମିକାଲ ପକେଇବନି ଠିକ ଅଛି। ଯେହେତୁ ତୁଳସୀ ପତ୍ର ଆମେ ପାଉ ତୁଳସୀ ପତ୍ର ବେଲ ପତ୍ର। ଏଇଟା ଆମେ ପାଉ, ସେଥିପାଇଁ ତୁଳସୀ ପତ୍ରରେ ସ ପାଣି ପକେଇବନି? ତୁଳସୀ ପତ୍ର, ହଳଦୀ ପାଣି ପକାନ୍ତି। ଠିକ ଅଛି, କିନ୍ତୁ ଫୁଲ ଗଛ ତ ଆମେ ପତ୍ର ଖାଉନୁ ନା?
ହଁ, ଭାଇ।
ତ ସେଥିରେ ତୁମେ, ଆଉ ଗୋଟେ କଥା ତୁଳସୀ ଗଛରେ କଳା କଳା ପୋକ ହୁଏ। ସେଇଟା ହଳଦୀ ପାଣିରେ ପଳେଇବ କିନ୍ତୁ ଆମର ନର୍ମାଲ ଯୋଉ ସଦା ବିିହାରୀ ହଉ କି ତଗର ଗଛ ହଉ, କି ବଡ ତଗର ହଉ, ତା ଦେହରେ ଗ୍ରୀନ କଲର ପୋକ ହୁଏ। ସେ ହଳଦୀ ପାଣିରେ ଖାଲି ଯିବେନି, ହଁ ହଁ। ଠିକ କଥା କହିଲ, ସଁ ବାଳୁଆ ଭଳିଆ ଲମ୍ବା ଲମ୍ବା, ତମେ ତାକୁ ସର୍ଫ ପାଣି ଟି ଟିକେ ହାର୍ଡ ସ ପାଣି ପକେଇବ, ଗଛର କିଛି ହବନି, ଗଛ ତ ଚିକ ଚିକ୍ ମାରିବ ସେ ପୋକ ଗୁଡାକ ଚଢି ପାରିବେନି ମରିବେ। ଗଛ ନା ଛୁଆ ସହିତ ସମାନ, ତାଙ୍କ ପିଛା ଯଦି ଲାଗିବ, ସେମାନେ ବ୍ୟାକଅପ୍ ବଢିଆ ଦେବେ। ମୁଁ ତ ପ୍ରାୟ ମୋ ଘରୁ, ମୋ ଘର ଗଛ ଭେଣ୍ଡି ପା ଛଟା ବାହାରି ଯାଉଚି, ବାଇଗଣ ସବୁଦିନ ଗୋଟେ ଗୋଟେ ବାହାରୁଚି।
ମାନେ ଆପଣଙ୍କ ଛାତ ଉପରେ ବି ଭେଣ୍ଡି, ଭେଣ୍ଡି ଆଉ ପୋଟଳ ବି ସେଇଟା ବି ଲଗେଇଚନ୍ତି ଛାତ ଉପରେ।
ହଁ କାଇଁ ହବନି, ଆପଣ କେତେବେଳକୁ ଫଟୋ ପଠେଇବି, ବିଲାତି ହେଇଚି, କେତେବେଳେ ଫଟୋ ପଠେଇବି, ଆଉ ଆଉ ଇଏ କଖାରୁ, କଖାରୁ ଯଦି ସାତ ଆଠଟା ଗଛ ଆଟ ଏ ଟାଇମ ହେଇଗଲା, ତାହେଲେ ଆପଣଙ୍କ କ କଖାରୁ ଡଙ୍କ ରାଇ ରାଇ ତ ପ୍ରାୟ ଦି ଦିନି ରେ ଥରେ ଆପଣ ଖାଇପାରିବେ। ଆଜି ଏଇ ଗଛ ଟିକେ କାଟିଲେ, କାଲି ସେଇ ଗଛ ଟିକେ କାଟିଲେ କାଲି ସେଇ ଗଛ କାଟିଲେ, ସେ ତ ବଢି ଚାଲିଲା, ପାଣି ସଫିସିଏଣ୍ଟ ଦରକାର ଏଇ ଯୋଉ ଖରାକୁ ପାଣି ସଫିସିଏଣ୍ଟ ଦରକାର, ଦି ବେଳା ଟିକେ ପାଣି ଦେବେ।
ମତେ ଲାଗୁଚି ଆପଣଙ୍କ ଛାତ ଟିକେ ଛାତ ଏରିଆ ଟିକେ ବଡ ଅଛି, ସେଥିପାଇଁ ଆପଣ ବୋଧେ ସାଇଡ଼ ସାଇଡ ଲଗଉଥିବେ ବୋଧେ ଆଉ।
ହଁ ହଁ। ମୁଁ ସେମିତି କିଛି କୁଣ୍ଡ ଫୁଣ୍ଡ ଲଗେଇନି, ସେଇ ଜରି ଟାଇପ୍ ର ଯୋଉ ଗ୍ରୀନ୍ କଲର ମାର୍କେଟ ରେ କମ୍ ରେଟ୍ ରେ ମିଳୁଚି, ତାକୁ ଆଣିକି ମାଟି ଆଣିକି ମାଟି ନସୋଇରୁୁ ନେଇ ଆସିଛି, ଲଗେଇ ଦେଇଚି, ଚାଲିଚି ଗାଡ଼ି ଆଉ। ତାପରେ ଏଇ ଯୋଉ ଜିନିଷ ହଁ, ଏଇ ଯୋଉ ଖତ ଫତ ଗୁଡ଼ା ଯୋଉ ମିଶୁଚି, ସିଏ ବି ଆହୁରି ମାଟିକୁ ବଢେଇ ଦଉଚି।
ବଢିଆ ବଢିଆ ବଢିଆ, ସେ ବହୁତ ବଢିଆ, ଯାହାହଉ ଲଗେଇଚନ୍ତି ସେ ନ୍ତି ମାନେ, ମାନେ ପରିବା ଉପରେ ଡିପେଡେନ୍ସି ଟିକେ କମେଇଚନ୍ତି, ସେଇଟା ବି ବହୁତ ବଡ କଥା।
ହଁ, ବଡ଼ ପରିବାର ମାନେ ଯେହେତୁ ଆମ ପରିବାର ଛୋଟ ଅ
ହଁ।
ସେଥିପାଇଁ କି ଚାଳି ଯାଉଚି, ଚାଲି ଯାଉଚି, ବଡ଼ ପରିବାର ହେଲେ ଚାଲିବନି।
ହଁ ବଡ଼ ପରିବାର ତା ନିଶ୍ଚୟ କିଣିବାକୁ ପଡ଼ିବ, କାହିଁ ନା ଆପଣ ଏବେବି ଦେଖନ୍ତୁ ମାର୍କେଟ୍ ରେ ପରିବା ରେଟ୍ ମାନେ ଯେମିତି କୁହନ୍ତୁ, ପୋଟଳ ମାନେ କେଜି ଅଶୀ ସେ ଭେଣ୍ଡି ବି ବୋଧେ ଏବେ ବୋଧେ ଷାଠିଏ ବୋଧେ ଅଛି ମୋ ହିସାବରେ ପୁଣି ନହେଲେ ବଢିଥିବ, ଆଉ ଆଳୁ ଫାଳୁ ବହୁତ୍ ରେଟ୍ ବି ଅଛି ପୁରା, ତ ସେଦି ଯାହା ହଉ ନିଜ ଉପରେ ଡିପେଣ୍ଡେନ୍ସି ରଖିଛନ୍ତି ମାନେ ସେ ହଉଛି ବହୁତ ବଡ଼ କଥା, କାହା ଉପରେ ଆଉ ଡିପେଣ୍ଡେନ୍ସି ଆଉ ନାହାନ୍ତି। ପୁରା ଇଣ୍ଡିପେଣ୍ଡେନସ ପୁରା, ସ୍ୱାଧୀନତା, ସେଇଟା ହଉଚି ବହୁତ ବଡ଼ କଥା।
ହୁଁ, ତାପରେ ଆପଣ ଗଛ କାମ ଯେତେ କରିବେ ନା ବୁଝିପାରୁଛନ୍ତି? ଏଇ ଗଛ କାମରେ ପେଟ ଆପଣ ପେଟ ଚାପିକି ବସିଲେ। ଗଛ ସାଙ୍ଗେ ଲାଗିଲେ ଆପଣଙ୍କ ପେଟ ବି ବଢ଼ିବନି। ତାପରେ ଗଛରେ ଗୋଟେ ଗଛ ସାଙ୍ଗରେ ଲାଗିଲେ ଗୋଟେ ଏମିତି ଗୋଟେ ସେଇଟା ଯଦି ଆପଣଙ୍କ ଗଛ ପ୍ରତି ସ୍ପୃହା ଅଛି ନେଚର ପ୍ରତି ଆପଣଙ୍କ ଯଦି ଇଚ୍ଛାଟା ଅଛି। ତାହେଲେ ଆପଣଙ୍କର ଅ ଭୋକ ଟାକୁ ବି ଆପଣ ମାରିଦେବେ। ଜାଣିପାରିବନି ଅ ଯୋଉ କହନ୍ତିନି ଫାଷ୍ଟିଙ୍ଗ ନକରିବା ଲୋକ ବି ଫାଷ୍ଟିଙ୍ଗ କରିଦବ।
ନିଶ୍ଚିତ ହଉ ଆଜ୍ଞା ମୋର ଗୋଟେ ଫୋନ୍ ଆସିଛି ଆପଣ ନହେଲେ ପରେ କଲ୍ କରୁଛି ନହେଲେ ଆଉ।
ଠିକ୍ ଅଛି ଠିକ୍ ଅଛି ଠିକ ଅଛି ନମସ୍କାର। ନାମ